ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର। ଭଲ ଅଛନ୍ତି?
ଆଜ୍ଞା ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି। ଆଉ ଜଳଖିଆ ଖିଆ ସରିଲାଣି?
ହଁ ଜଳଖିଆ ଖାଇ ସାରିଲାଣି, ଏବେ ତ ଆମର ଭାତ ଖାଇବା ଟାଇମ୍ ହେଲାଣି।
ଓ ହୋ ହଁ ହ ଆଉ ସେପଟେ କେମି ମିତି ଆପଣଙ୍କର ପୁରା ପାଗ ଅଛି?
ପାଗ ଟିକେ ମେଘୁଆ ପାଗ ଦେଇଛି। ଏ ପୁନି ଖରା ଅଧିକା ହଉନି ସେ ବର୍ଷା ବି ହଉନି, ସେ ମେଘୁଆ ମେଘୁଆ କରିକି ରଖିଛି ଟିକେ ଆଉ।
ହଁ- ହଁ ଏବେ ତ ପୁରା କ୍ଲାଇମେଟ ଚେଞ୍ଜ ହେଇଯାଉଛି ଆଉ।
ହଁ ଏବେ ତ ସିଜନ ଚେଞ୍ଜ ହବ ଆମର ଋତୁ ବଦଳିବ।
ଋତୁ ବଦଳୁଚି, ଏପଟେ ବର୍ଷା ହଉଛି।
ଆଜ୍ଞା।
ଏପଟେ ଗୁଳୁଗୁଳିଆ ପବନ, ପବନକୁ ଖରା ମଧ୍ୟ ହଉଚି।
ହଁ ଖରା ମଧ୍ୟ ଏଇଠି ବି ଆମର ଆଜି ଟିକେ ଏବେ ମେଘୁଆ ପାଗ ଦେଇଛି। ଆଉ ଚାରି ପାଞ୍ଚ ଦିନ ହେଲାଣି, ସକାଳ ବେଳା ପୁରା ଟାଣ ଖରା ହୁଏ। ମାନେ ଛଅଟା ହେଲା ବେଳକୁ ପୁରା ଟାଣ ଖରା ଏଇଠି।
ହଁ ବାହାରକୁ ବାହାରି ହଉନଥିବ, ପୁରା ସକାଳେ ସ
ହଁ ସ ସକାଳୁ ଖରା ହୁଏ, କିନ୍ତୁ ଦିଟା ତିନିଟା ହେଲାବେଳେ ଦିନ ବେଳା ସେତେବେଳେ ଆମର ଏଠି ବର୍ଷା ହୁଏ। ଆଜି ତ ମେଘୁଆ ପାଗ ଦେଇଛି, ଦେଖାଯାଉ
ହଁ ଏପଟେ ବି ଆମର ଏମିତି ହିଁ ଅଛି, ଖରା ଦେଇଛି ଟିକେ ଟିକେ କେମ ଯେମିତି କିି ପୁରା ପାଗ ପୁରା ଥଣ୍ଡାଳିଆ ଲାଗିବ ବୋଲିକି ମୁଁ ଭାବୁଥିଲି, ଦେଖିଲା ବେଳକୁ ଏପଟେ କଣ ହେଇଛି ପୁରା ଖରା ହେଇକି, ଏପଟେ ଆମକୁ ଆହୁରି ଗରମ ଲାଗୁଛି।
ହଁ ନାଇଁ ବର୍ଷା ହେଲେ ଟିକେ ଥଣ୍ଡା ଲାଗିବ, ଖରା ହଉଥିବ ମେଘ କଲେ ପୁରା ଗୁଳୁଗୁଳିଆ ଲାଗିବ, ଗରମ ହବ।
ମୁଁ ଭାବୁଥିଲି ଟିକେ ବାହାରକୁ ଯିବି କହିକି। କିନ୍ତୁ ମୁଁ ଯାଇପାରୁନି, ଏଇ ଛତା ଗୋ ତା ଆଣିଯିବି ଖରାରେ ବି ତ ଛତା ଦରକାର, ବର୍ଷାରେ ବି ତ ଛତା ଦରକାର, କିନ୍ତୁ ମାର୍କେଟ ଯିବି ହଁ ଛ ତାଟା ନିହାତି ଦରକାର ଏଇଠି ଆମ ପାଖରେ ଗୋଟେ ଆମର ଗୋଟେ ମାନେ ପଡିଶା ଘର ଗୋଟେ ଆଈମା ହେବେ ତାଙ୍କେ ଯାଉଥିଲେ କୁଆଡେ ତାଙ୍କ ଝିଅ ଘରକୁ ବସ ରେ ବସି ଥିଲେ ଏଠି। ଚାଲି ଚାଲି ଯାଉଥିଲେ ଛତା ଧରି ନଥିଲେ। ଏଇଠି ଗଲା ବେଳକୁ ତାଙ୍କକୁ ଅଂଶୁଘାତ ହେଇଗଲା, ଯେ ତଳେ ପଡିଗଲେ।
ହଁ, ଏବେ ଏ ବର୍ଷ ପୁଣି ଖରା ମଧ୍ୟ ଅଧିକା ହଉଚି। ଏବେ ତ ଆମର ପୁଣି ଏଲିନ ଅଛି।
ହଁ।
ତ ଏଇ ବର୍ଷ ବର୍ଷା କମ ଅଛି, ଖରା ଅଧିକା ଅଛି। ସେଥିପାଇଁ ତା ଅନୁସାରେ ଆମକୁ ସ ସତର୍କ ହେଇକି ରହିବାକୁ ପଡିବ। ବାହାରକୁ ଗଲେ ଛତା ପୁଣି ନେବା, ପୁଣି ପାଣି ମଧ୍ୟ ଭଲରେ ପିଇବା ଆବଶ୍ୟକ।
ଆଉ, ଆଉ ବୁଢୀମା ମାନେ କଣ ମାନୁଛନ୍ତି କି, ନିଜ ଝିଅ ଘରକୁ ବୁଝିବା ପାଇଁ କହିକି କି ସେମାନଙ୍କୁ ରହିଯା ଯାଆନି କହିକି ତାଙ୍କର ପୁଅ ବୋହୂ କହିଲେ। କିନ୍ତୁ ତାଙ୍କେ କହୁଛନ୍ତି ନାଇଁ ମୁଁ ଜିବି, ଏଇଟି ଖରା ତ କମିଗଲା। ଆଉ ଗଲା ବେଳକୁ ସେମାନଙ୍କର ଏମିତି ହେଇଯାଇଚି, ତାଙ୍କର ଉଁ ସେ ବାପା, ମା ଦି ଜଣ ଯାଉଥିଲେ। ସେ ବୁଢାବାପା, ବାପା, ମା ମୁଁ ଦେଖିଲି ଆରେ କୁଆଡେ ଯାଉଚ? ନାଇଁ ଅମ ଝିଅ ଘରକୁ ଯାଉଚୁ। ତ ମୁଁ କହିଲି, ଆରେ ଆରେ ମାଆଙ୍କର ତ ଏତେ ଦେହ ଖରାପ ହେଇଗଲାଣି, ଆଉ ତାଙ୍କକୁ ନେଇ ସେ ମେଡିକାଲ୍ କୁ ନେଇକି ତାଙ୍କକୁ ଛାଡିଦେଲି। ଆଉ ମୁଁ ଆସିଲା ବେଳେ ମୁଁ ଦେଖିଲି ଯେ, ନିହାତି ଛତା ଗୋଟେ ଦରକାର।
ହଁ, ଖରାରେ ଆମକୁ ଛତା ଦରକାର, ବର୍ଷାରେ ମଧ୍ୟ ଛତାଟେ ଦର କାର, ଆ, ଖରା ଦିନେ ଆମକୁ ଅଧିକ ସ ସତର୍କ ହେଇକି ରହିବାକୁ ପଡିବ। ପୁଣି ବୟସ୍କ ଲୋକଙ୍କୁ ତ ଅଧିକା। ଏଇନା, ସେମାନଙ୍କର ସହିବା ଶକ୍ତି ତ କମି କମି ଗଲାଣି ଧୀରେ ଧୀରେ
ହଁ।
ହଁ ସେଏ ସତର୍କ ହେଇକି ଯିବା କ ଥା ଗଲେ ବି କିଛି ନାହିଁ। କିନ୍ତୁ ଛତାଟେ ନେବା ନହେଲେ ଛାଇ ଦେଖି ଟିକେ ଖରାମ ସମୟରେ ଯିବା। ସେମିତିବି ଯାଇଥିଲେ ଭଲ ହେଇଥାନ୍ତା।
ଆଉ ତାଙ୍କର ଗୋଟେ ଗାଡି ଅଛିତ, ତାଙ୍କ ଝିଅ ଘରକୁ ଯିବା ପାଇଁ, ସେ ଖରା ଟାଇମ୍ ରେ ହିଁ ତାଙ୍କର ଗାଁ ବସ୍ ଟା ଅଛି। ହେଲେ ତାଙ୍କେ ଉଁ, ଗଲେ ଆମେ ଝିଅ ଘରଃ ପହଞ୍ଚିଯିବୁ। ଆଉ ଏପଟେ ଆମର ଆଉ ବେଶୀ ବସ୍ ନାଇ ନା। ଗୋଟେ ହିଁ ଡାଇରେକ୍ଟ ବସ୍ ଯାଉଚି ବୋଲିତ ପଳାଉଥିଲେ। ଆଉ ତାଙ୍କକୁ ଆଣିଲି, ତାଙ୍କକୁ ସେ ମେଡି ମେଡ଼ିକାଲରେ ଛାଡ଼ିଦେଲି, ତାଙ୍କ ପାଇଁ କଣ ମେଡିସିନ ନେଇଦେଲି। ଆଉ ତାଙ୍କକୁ ଖାଇବାର ବି ନେଇଦେଲି, ହଁ ଏବେ ଭଲ ଅଛନ୍ତି।
ହଁ, ହଁ।
ଏବେ ଭଲ ଅଛନ୍ତି। ଏବେ କହୁଛନ୍ତି ଭଲ ତ ହେଲି ଆଉ ମୋ ଝିଅ ଘରକୁ ଯିବି। ଆଉ ମା ମାନେ ଟିକ ସେ, ଝିଅ ମାନଙ୍କୁ ବେଶୀ ସ୍ନେହଁ କରିବେ ନା।
ଝିଅ ମାନେ ତ ସବୁବେଳେ ବାହାରେ ରହିଲେ। ବାହାଘର ପରେ ନିହାତି ଇଚ୍ଛା ହବ ଯିବାକୁ।
ଆଉ ତାଙ୍କର ଗୋଟେ ବୋଲି ଝିଅ। ଆଉ କେହି ପୁଅ ନାଇଁ କି ଆଉ କେହି ଝିଅ ନାହିଁ। ବହୁତ ଗେହ୍ଲା।
ହଁ ହଁ।
ଏମିତି ପୁରା ଚାଲିଚି, ଆଉ ଖରାରେ ତାଙ୍କେ ସବୁ ଆମ୍ବ, ପଣସ, ସପୁରୀ ସବୁ ଧରିକି ଯାଇଥିଲେ ଆଉ, ସବୁ ତାଙ୍କ ବାରିରେ ଚାଷ ହଉଚି। ହେଲେ ଦିଦି ତମର ସେପଟେ ଚାଷ ବାସ ହଉଛି ନା ନାଇଁ?
ହଁ ଆମର ବି ଏପଟେ ହଉଛି ଏଠି ଆମର ପଡିଶା ଘରେ ଗୋଟେ ଜଣଙ୍କର ଖଜରା ପଣସ ଯୋଉ ନାହିଁ ସେଟା ଟିକେ ଆଣ୍ ଟ ଆଣ୍ଟ ରହିବ ଖଜରା ପଣସ
ହଁ।
ସେଇଟା ଅଛି ବେଲ ଗଛ ଏସବୁ ଅଛି ଆଉ ଆମର ତ ଏଇଟା ସହରଟା ଏତେ ଚାଷ ବାସ ହୁଏନି ପାଖାପାଖି ଗାଁ ଗୁଡାକରେ ହୁଏ।
ଆମ୍ବ ଆମର ବିଭିନ୍ନ ପ୍ରକାର ଏ ଯୋଉ ଆମ୍ରପଲ୍ଲୀ ଆଖୁ ରସ ଆମ୍ବ ଏସବୁ ଆମ୍ବ ସବୁ ମିଳେ।
ହେଲେ ସବୁ କିଣିକି ଖାଉଛନ୍ତି।
ହଁ।
ଓହୋ ହେଲେ ବେଲ ତ ବହୁତ ଭଲ।
ହଁ ବେଲ ବହୁତ ଭଲ ଆମେ ପଣା ବି କରିକି ପିଉଛୁ ବେଲ।
ଦେହ ପାଇଁ ତ ବହୁତ ବେଲ ଭଲ ଯ ଆମର ପେଟ ଥଣ୍ଡା ରହିବ ମେଡିସିନ କରି
ହଁ ବେଲ ପତ୍ର ଟା ବି ଦେହ ସେ ପାଇଁ ଭଲ ଆମର ଗ୍ୟାଷ୍ଟ୍ରିକ ଯେତେବେଳେ ଆମକୁ ହୁଏ। ଖାଲି ପେ ଟରେ ବେଲ ପତ୍ର ଟା ଚୋବେଇକି ଖାଇକି ଉଷୁମ ପାଣି ଟିକେ ପିଇ ଯଦି ଡେଲି ସବୁଦିନ ପିଇଲେ ଗ୍ୟାଷ୍ଟ୍ରିକ ପୁରା ଭଲ ହେଇଯିବ।
ବେଲ ପତ୍ର ଟାକୁ ଆଉ ବାଟିକି ପିଇଲେ ଗ୍ୟାଷ୍ଟିକ ଭଲ ହେଇଯିବ?
ବାଟିକି ନାହିଁ ଆପଣ ଖାଲି ତୋଳିକି ପତ୍ର ତିନିଟା ସକାଳୁ ଖାଲି ପେଟ ପେଟରେ ଖାଲି ଚୋବେଇ ଚୋବେଇ ଖାଇବେ ସେ ପତ୍ର ଆଉ ଟିକେ ଗୋଟେ ଗ୍ଲାସ ଉଷୁମ ପାଣି ପିଇବେ।
ଗ୍ୟାଷ୍ଟ୍ରିକ୍ ପାଇଁ ବହୁତ ଭଲ ଔଷଧ ସେଇଟା।
ତାହେଲେ ତ ବହୁତ ଭଲ ବିଷୟ କହିଲେ ମୋର ତ ଗ୍ୟାଷ୍ଟିକ। ଅଛି ତାହେଲେ ଏମିତି କରିବି ଆଉ ଆଜିଠୁ ଆଉ।
ଆପଣ ଖାଆନ୍ତୁ।
ଆଉ ଘରେ ସବୁ କେହି କି ଅଛନ୍ତି।
ଘରେ ମାମା ବାବା ମୋ ସାନ ଭଉଣୀ ଜେଜେମା ଜେଜେବାପା।
ହଁ ପୁରା ହେଲେ ସବୁ ଏବେ ସବୁ କଣ ସବୁ ଆଜି ଛୁଟି ଦିନ ନା।
ହଁ ଆଜି ତ ରବିବାର ଛୁଟି ଅଛି ସବୁ ଘରେ
ହଁ ହଁ ମୁଁ ବି ଆଜି ଘରେ ଅଛି ମୁଁ ବି ଆଜି ଅ ଟିକେ ଚର୍ଚ ଯିବାରେ ଟିକେ ମୋର ଲେଟ ହେଇଗଲା ତ ମୁଁ ଯାଇପାରିଲିନି ଆଜି।
ହଁ ହଁ ଆପଣ ସବୁ ରବିବାର ଚର୍ଚ୍ଚ ଯାଆନ୍ତି।
ହଁ ଆମେ ଯାଇଥିଲୁ ଏବେ ମର୍ଣିଂ ରେ ଯାଇଥିଲୁ। ଆମର ଇଏ ଛୋଟ ଛୋଟ ପିଲା ମାନଙ୍କର ହୁଏ ତାପରେ ଆଉଥରେ ଆମର ଏବେ ଦଶ ାରେ ଥିଲା ଆଜି ଟିକେ ସେ ଉ ଉ ମାଛ କିଣିଦେଲି ତ। ଚ
ହଁ ହଁ।
ଏମ୍ ଚିଙ୍ଗୁଡି ଟିକେ କିଣିଦେଲି ହେଲେ ସେ ଚିଙ୍ଗୁଡି ସଫା କରିବାରେ ହିଁ ମୋର ଲେଟ୍ ହେଇଗଲା। ଆଉ ଘରେ ଆଜି ଆଉ କେହି ବି ନଥିଲେ ଆଉ ମୋର ଲେଟ ହେଲା ଯେ ମୁଁ ଆଉ କଲିନି ଆଉ। ରହିଗଲି।
ନାଇଁ ଆପଣଙ୍କର ସବୁ ସ ସବୁ ରବିବାରେ ଚର୍ଚ୍ଚ ଯିବା ବାଧ୍ୟ ନା ସେମିତି କିଛି ନାହିଁ।
ନା ନା ବାଧ୍ୟ ମାନେ ଆମେ ଚର୍ଚ୍ଚ ଯାଉ। ବାଧ୍ୟ ବାଧ୍ୟକତା ତ କିଛି ନାହିଁ କିନ୍ତୁ ଆମେ ଆଧ୍ୟାତ୍ମିକରେ କେମିତି ଗୋ ତେ ଅ ଛଅ ଦିନ ତ ଆମେ କାମ କରୁଛେ ନା। କିନ୍ତୁ ଆମର ସାତ ଦିନରେ ଗୋ ଆମର ଥାଉଛି ଆମର କି ଆମେ ପ୍ରଭୁଙ୍କୁ ଟାଇମ ଦେବା।
ଆଜ୍ଞା।
ଆମର ଏମତି ମ ଚର୍ଚ୍ଚ ଅଛି ଚର୍ଚ୍ଚ ରେ ଯାଇକି ଆମେ ଗୀତ ଗାଉ ବାକ୍ୟ ପଢୁ। ପ୍ରାର୍ଥନା କରୁ ଆମର ପ୍ରତ୍ୟେକ ଆମେ ଯାଉ। ଆଜି ମୁଁ କୋଉ ଦିନ ବି ଆ ମାନେ ମୁଁ ଅନୁପସ୍ଥିତ ରହିବିନି ଆଜି ମୁଁ ଅନୁପସ୍ଥିତ ରହିଗଲି ଆଉ।
ହଁ ହଁ।
ବହୁତ ପିଲାମାନଙ୍କୁ ନାଚ ଗୀତ ସବୁ ସେମାନଙ୍କୁ ସବୁ ଗଳ୍ପ। ସେମାନଙ୍କୁ ସବୁ ସେମାନଙ୍କୁ।
ତ ବହୁତ ଭଲ ଲାଗୁଥିବ ଆଧ୍ୟାତ୍ମିକ ପରିବେଶ ଗୋଟେ।
ହଁ ଆମ ଲାଇଫ୍ ରେ ଆମେ। ଆଉ ପ୍ରଭୁ ବୋଲି ଜଣେ ଅଛନ୍ତି କହିକି ବି ତ ଆମ କୁ ସ୍ଵୀକାର କରିବାକୁ ହବ ନା ସୃଷ୍ଟି ଯାହାକି ତାଙ୍କେ ସୃଷ୍ଟି ବନେଇଛନ୍ତି। କିଛି ନାହିଁ ଆଉ। ଆମର ତ ଶରୀରରେ ଗୋଟେ କଣ ଜାଗତିକ ଭାବରେ ଗୋଟେ ରହିଛି ଶରୀର ଗୋଟେ ଆତ୍ମିକ ଭାବରେ ରହି
ଆଜ୍ଞା ନିଶ୍ଚୟ ଆମେ ଜାଗତିକ ଶରୀରକୁ ତ ସବୁବେଳେ ସମୟ ଦେଲେ।
ସମୟ ଦଉଛୁ କିନ୍ତୁ ଆ
ଆତ୍ମିକ ଶରୀର ଆତ୍ମିକ ଗୋଟାକୁ ବି ସମୟ ଦବା ଦରକାର କାରଣ ଏଇ ଶରୀର ତ ଏଇ ଗୋଟଏ ଜନ୍ମ ପାଇଁ। ଏଇ ଏଇ ଜନ୍ମଟା ସରିଲା ପରେ ଆମକୁ ଆତ୍ମିକ ହିଁ ଦରକାର। ତାକୁ ହିଁ ତ ଆମେ ନେଇକି ଯିବା ସାଙ୍ଗରେ।
ଆଉ କିଏ କେତେବେଳେ କେତେ ଦିନ ବନ୍ ସେଟା ତ ଆମେ ଜାଣିନୁ ନା ସେଇଟା ପାଇଁ ଆମେ ଆଗୁରୁ ପ୍ର ପ୍ରସ୍ତୁତ ହେଇକି ରହିଥିବା ଦରକାର।
ହଁ ମଣିଷ ଜୀବନ ତ ପାଣି ଫୋଟକା।
ହଁ ଆଗରେ କଣ ଏଜ୍ ହଉଥିଲା ମରିଯାଉଥିଲେ ଲୋକ। ଲୋକ ମାନେ କିନ୍ତୁ ଏବେ ତ ମାନେ ବୟସର ସୀମା ହିଁ ନାହିଁ।
ହୁଁ ଆଉ ଏବେ କିଛି ରଖୁନି। ଯେତେ କେତେବେଳେ କୋଉ ରୋଗ ଆସିବ କେତେବେଳେ ମୃତ୍ୟୁ ଆସିବ ତାର ଆଉ କିଛି ଠିକଣା ନାହିଁ।
ଠିକଣା ନାଇଁ ସେ ଉପର ବାଲା ସେ ପ୍ରଭୁ ହିଁ ଗୋଟେ ନିୟମ ସୃଷ୍ ତି କରୁଛନ୍ତି କେତେବେଳେ କିଏ ଜନ୍ମ ହବ କେତେବେଳେ କିଏ ମରିବ।
କେତେବେଳେ କିଏ ମରିବ ତେଣୁ ସବୁବେଳେ ଭଗବାନଙ୍କୁ ଡାକୁଥିବା ଦରକାର ଆଉ।
ସବୁବେଳେ ନିଜେ ପ୍ରସ୍ତୁତ ହେଇକି ରହିବା କଥା କୋଉ ଜାଗାକୁ ଗଲେ ବି ପ୍ରଭୁଙ୍କୁ ଧରିକି ହିଁ ରହିବା କଥା କୋଉ ଜାଗାକୁ ମାର୍କେଟ କୁ ଗଲେ ବସଷ୍ଟାଣ୍ଡ କୁ ଗଲେ।
ଆଜ୍ଞା ନିହାତି ସବୁ ଜାଗାରେ ଆମକୁ ଭ ଭଗବାନଙ୍କ ସାଥ ନିହାତି ଦରକାର।
ଗୋ ମାନେ ତାଙ୍କ ବି ନା କିଛି ହେଇପାରିବନି।
ହୁଁ ନାଇଁ ନାଇଁ।
ଆମର ଅସ୍ତିତ୍ବ ହିଁ ନାହିଁ ତାଙ୍କ ତାଙ୍କେ ଅଛନ୍ତି କହିକି ଆମେ ଅଛୁ।
ହଁ। ଆଉ ରୋଷେଇ ସରିଲାଣି ଆପଣଙ୍କର?
ହଁ ରୋଷେଇ ସରିଗଲାଣି ଆମର।
ହଁ ହଁ ଆଜି କଣ ଆଇଟମ?
ଆଜି ହେଇଛି ଡାଲି ହେଇଛି ତାପରେ ଆମର ଏଇ ଦହି ବାଇଗଣ ହେଇଛି ତାପରେ ମା ଚିଙ୍ଗୁଡି ହେଇଛି।
ଆଛା ଆଜି ରବିବାର ପାଇଁ ସବୁ ସ୍ପେସିଆଲ ହେଇଛି।
ହା ହା ହା ରବି ରବିବାର ହୁଏ ଆମର ଯେ ଆଜି ଟିକେ ଆଣିଥିଲେ ତ ହେଲେ ମୁଁ ଯୋଡ଼େ କିଣିଦେଲି। ଆଉ ମତେ ଇଛା ଟିକେ ଲାଗେ ତ ଚିଙ୍ଗୁଡି ଟିକେ ମତେ ବହୁତ ମାନେ ମତେ ବହୁତ ପସନ୍ଦ।
ହଁ ହଁ।
ଭାଇ ସବୁ କଲା ସଫା ମୁଁ ସବୁ ରୋଷେଇ କଲି ଆଉ।
ହଁ ହଁ।
ଆଉ ବହୁତ ଭଲ ଲାଗିଲା ତମ ସହିତ କଥା ହେଇକି। ବହୁତ ସୁନ୍ଦର ବିଷୟ ଆମେ ସବୁ ଆଲୋଚନା ହଉ ହଉ। ନମସ୍କାର ନେବି ରହୁଛି ହା।
ନମସ୍କାର। ହୁଁ